ହାଲୋ।
ଭାଇ ନମସ୍କାର।
ନମସ୍କାର ବୁଢୀଟେ ହେଇଥା। କଣ କରୁଚୁ?
ଏଇଠି ବସିଛି ଆଉ ଖାଇସାରିକି ଆସିଲି ତୁ କଣ କରୁଚୁ?
ମୁଁ ଟିକେ ରୋଷେଇ କରୁଥିଲି ଆଉ।
କଣ ରୋଷେଇ ହଉଚି ଆଜି? ଆଜି କଣ ରୋଷେଇ?
ଆଜି ହଉ ଆଜି ଆମର ଭାତ ଡାଲି ଟିକେ ହବ ଆଉ ଚିଙ୍ଗୁଡି ଝୋଳ ଟିକେ ଛତୁ ଟିକେ ହେଇଚି ଆଉ।
ହେଲା ଆଉ ଚିଙ୍ଗୁଡି ସହିତ ଛତୁ ଆଉ। ଆଜି ରଜ ସ୍ପେଶିଆଲ ତାହେଲେ ଆଉ। ଆ ମୁଁ ଆଜି ଭାତ ପୋଟଳ ତରକାରୀ କୋବି ଭଜା ଆମ୍ବ। ମିକ୍ସଚର୍। ଏତିକି ଆଉ ହୁଁ। ଆଉ ସବୁ ଘରେ କଣ କରୁ ହଁ।
ଆମ୍ କଉ କଉ ଆମ୍ବ କେଉଠୁ ଆଇଁଲୁକି?
କି କଥା ଆମର ବା ଦୋକାନ। ଆମ୍ବ କୋଉଠୁ ଆଣିବି ଆଉ।
ଛି ଏବେ ଦୋକାନରେ ତମର।
ହଁ।
କୋଉ କୋଉ ଅମ୍ବ ରଖୁଚ?
ବାଇଗଣ ପଲି। ଅ ଦୋସରି ଲେଙ୍ଗଡ଼ା ସୁନ୍ଦରୀ।
ଆଛା ବାଇଗଣ ପଲି ଆମ୍ବଟା ତ ଯୋଉ ଗୋଲିଆ ଗୋଲିଆ ନା। ଆଉ ଲେଙ୍ଗଡା ଆମ୍ବ ହେଟା କେମିତିଆ?
ସେଇଟା ଟିକେ ପତଳା ମାନେ ଟିକେ କମ ମାନେ ଛୋଟ ସାଇଜ ର ଆସେ ଏମତି ଲମ୍ବା ଲମ୍ବା ହେଇକି ଆସେ ଆଉ। ଛୋଟ ସାଇଜ ର ହଁ ହଁ ସେ ଅଧିକା ମିଠା। କଲର ଟା ଭିତର ଟା ଟିକେ ମାନେ ଡାର୍କ ଅରେଞ୍ଜ କଲର ର ରୁହେ ବାହାର ଟା ସେମତି ଆଉ ଯେମତି ଦେଶୀ ଆମ୍ବ ଟାଇପ ର ଦେଖାଯାଏ ଆଉ।
ଓହୋ ସାଇଜ କେତେ କଣ?
ସାଇଜ ସେଇ ଛୋଟିଆ ସାଇଜ ତ ଆଉ।
ଓ ଛୋଟ
ହୁଁ ଛୋଟ ମିଡିୟମ ସାଇଜ୍ ମାନ ଏମିତି ଲମ୍ବା ଲମ୍ବା
ଆଚ୍ଛା ଆଛା। ଆଉ ଦୋସରା ଆମ କଣ ଗୋଟେ କହିଲୁ।
ଦୋଷରି ଆମ୍ବ ବି ସେଇଭଳିଆ ଏଇ ଲେଙ୍ଗଡା ଭଳିଆ ଦେଖିବାକୁ।
ହୁଁ ସେ ସବୁଠୁ ମିଠା ଗୋଟେ
ସବୁଠୁ ମିଠା ଆସିବ ଆଖୁ ରସ, ଲେଙ୍ଗଡା ସେଇ ଦିଟା ବେଶୀ ମିଠା ଆସେ।
ଆଖୁ ରସ ଆମ୍ୱ ଗୋଟେ ଅଛି।
ହଁ।
ଆରେ ଆରେ କେତେ ପ୍ରକାର ଆମ୍ୱ ଅଛି ଆଉ। ଆଖୁର ଆମ୍ୱ ଟା ପୁରା ମିଠା ନା ତା ତା କିଲୋ କେମିତି କଣ ରେଟ ଚାଲିଛି କଣ?
ସେ କିଲୋ ଅଢେଇଶ ତିନିଶହ ଏମିତି ଆସୁଛି ବୋଧେ।
ହଁ ଆଉ ମୁଁ ଏତେ କଥା ଜାଣିିନଥିଲି। ଲେଙ୍ଗେଡ଼ା ଦୋସରୀ ଆଉ ଗୋଟେ କଣ ବାଇଗଣ ପଲ୍ଲୀ ହଉ ବାଇଗଣ ପଲ୍ଲି ମୁଁ ଦେଖିଛି।
ହଁ ବାଇଗଣ ପଲ୍ଲି ଆଉ ସୁନ୍ଦରୀ ଟିକେ ଅଧିକା ମାନେ ଟେଷ୍ଟ ଟେଷ୍ଟି ଲାଗେ ଆଉ।
ସୁନ୍ଦରୀ ନା ଏଇ ଯୋଉ ନାଲି ନାଲି ହେଇଥିବ।
ହଁ ଉପର ଆଡୁ ଟିକେ ନାଲି ଖାଲି ହେଇଥିବ ତଳ ଗଟେ ଗ୍ରୀନ୍ ଗ୍ରୀନ୍ ଥିବ ଏମିତି ଆଉ
ହଁ ହଁ ହଁ।
ଆଉ ତମର ଯୋଉ ଗଛ ଗଛ ଲଗେଇଥିଲ।
ହଁ ଏଇ ବର୍ଷ ଫଳ ଆସିଯିବା ପୂର୍ବ ବର୍ଷ ଦି ତିନିଟା ହେଇଥିଲା ଏଇଥର ଏଇ ଶହେଟା ଖଣ୍ଡେ ଫଳ ଆସିଥିଲା ଆଉ। ଏଇଟା କୋଉ ଆମ୍ୱ କେଜାଣି ମୁଁ ଜାଣି ପାରୁନି।
ଦେସି ଆମ୍ୱ ତ ଆଉ ଲଗେଇଛି ଥିବ କଣ ଗୋଟେ ଆଉ
କଲିମି ଯେ ମାନେ ଟିକେ ଲମ୍ବା ଲମ୍ବା ହେଇକି ଛୋଟ ସାଇଜ ରହୁଛି ମିଠା ପ୍ରବଳ।
ଆଚ୍ଛା ସେଇ କଲମୀ ଆମ୍ବ କି କଣ ଗୋଟେ ହେଇଥିବ? ଆଉ ସବୁ ସରିଲାଣି ନା ଅଛି ଏ ପର୍ଯ୍ୟନ୍ତ ଆମ୍ବ ପଛରେ
ନାଇଁ ଆଉ କୁଆଡେ ଆସିବ ସରିଲାଣି ନା ଆଉ।
ହ୍ୟାଲୋ। ସରିଲାଣି ଆଉ ଆଣିକି ର ରଖିଆ କଥା ନା ରଖି ରଖି ଖାଇବା ସାରିଦେଲ କେମିତି ଗଛରୁ ଜଲଦି ଆଣିକି ସାରିଦେଲ।
ନାଇଁ ଏତ ଶହେ ଟା ଆମ୍ୱ କେତେ ଦିନକୁ ଦି ତିନିଟା ଖାଇଲା ଆସିକି ଶେଷ ଆଉ।
ନା ଗଛ କେଡ ବ କେଡିକି ଗଛଟ ହେଇଛି କି? ଅ ତାହେଲେ ଏବେ ଏବେ ଉଠୁ ଉଠୁଥୁବ ଯୋଉ ପ ଆମ୍ବ ହଉଥିବ ଆଉ
ହୁଁ ତୁ ଗୋଟେ କାମ କରେ ତୁ ମୋ ପାଇଁ ହେଇ ଯୋଉ ଲେଙ୍ଗେଡା ଦୋଷରି ଆମ୍ବ ଯୋଉ ଟାକୁଆ ରଖିଥା ହେଲା ମୁଁ ଗଲେ ମ ଦବୁ ମୁଁ ଆମ ବାଡିରେ ଆଣିକି ଲଗେଇବି ଆଉ
ହଁ ହଉ ଆଉ ବାବାଙ୍କୁ କହିବି ରଖିଦେବେ ଆଉ
ଲଗେଇଲେ ବ ବଡ ହେଲେ ଆମ୍ବ ତୁ ନେଇ ଖାଇବୁନି କି?
ଆମକୁ ତ ଦେଇଦବ ଆମେ ବିକିବୁ ଆଉ। ଖାଇବୁ କଣ?
ଆ ବି କିବାକୁ କଣ ହବ କେତେ ଆମ୍ବ ହବ ଯେ
ଯେ ତି ହଉ ମିଶା ମିଶା କରିକି ଆଗ ବିକିବା ନା ଆଉ ତାପରେ ଖାଇବା ପିଇବା ଯାହା
ହୁଁ ଆଗ ଖାଇଲେ ତାପରେ ବିକିିବ ନା ଆଗ ବିକିବ
ଆଗ ବିକିଦଲେ ଆଗ ବିକିଦେଲେ ପଇସା ଟା ଆସିଲା ତାପରେ ଖାଇବୁ
ଓହୋ ଆଚ୍ଛା ଆଚ୍ଛା ହଁ ହଁ ଠିକ କଥା ଆଉ ମୁଁ କଣ କରୁଛି?
ଓମ୍ ସବୁବେଳେ ଯାହା କରେ ସେଇଆ କରୁଚି।
ସବୁବେଳେ କଣ କରେ କି ସେ?
ଦୂରଦର୍ଶନ ହଁ। ହଁ କାର୍ଟୁନ ରୁ ଏବେ ପଳେଇ ଆସି ଆଉ ଗୋଟେ କଣ ଫିଲ୍ମ ଫିଲ୍ମ ଲାଗିଛି ସବୁ ବସିକି ଦେଖୁଚନ୍ତି।
ଓ ହୋ ହୋ।
ଆଉ ସମସ୍ତଙ୍କ ଦେହ ଭଲ ଅଛି।
ଭଲ ଆଉ।
ହୁଁ। ଆଉ ଆଜି ରଜ ପାନ ରଜ ପାନ ଖାଇଲୁଣି ନା ନାଇଁ?
ନାଇଁ ରଜପାନ ପାଇଁ ଯାଇନି ବଜାରକୁ ଯିବା ଆଉ
ଖାଇବା କଥା ନା ଆଜି ରଜ ଟା।
ରଜ ହେଲେ କାହିଁ କୋ ରଜ ପାଗ ଦଉଚି କି ତ ଖରା ହଉଚି ପ୍ରବଳ ତମର ଖରା ହେଇଛି ନା ବର୍ଷା ଫର୍ଷା ହେଇଛି କଣ?
ଆମର ଖରା ହଉନି କି ବର୍ଷା ବି ହଉନି ମେଘୁଆ କରିକି ର
ଆଉ ତାହେଲେ ପୁରା ରଜପାଗ ତାହେଲେ। ତମର ଆଉ।
ହଁ ତମର ତ ହେଲେ ବର୍ଷ ର୍ଷା ହେଉଛି ସେଇଟା ଆମର ଖାଲି ଚା
ଆମର ବର୍ଷା ହେଇଥିଲା ତିନି ଦିନ ପୂର୍ବରୁ। ଏବେ ଆଉ ବର୍ଷାର ନା ଗନ୍ଧ ନାହିଁ। ନା ମୁଁ କାଲି କାହିଁ କୋଉ ବର୍ଷା?
ଆାଇ ଆମ ଚାରିଟା ବେଳକୁ ସବୁଦିନ ମେଘ ଉଠେଇ ଦଉଛି ଘଡଘଡି ବି ହଉଛି କିଛି ବର୍ଷ ନାଇଁ।
ହୁଁ।
ହୁଁ। ଆଉ ମଉସାଙ୍କର ଆଖି କେମତି ଅଛି ଏବେ ଯୋଉ ମେଡିସି ସେ ନେଇଥିଲେ।
ହଁ ଭଲ ଅଛି ଆଉ।
ଓହୋ।
ହୁଁ। ଆମ୍ବ ଆମ୍ବ ତମର କୋଉଠୁ ଆଣୁଛ କିରେ କି ମାନେ ଉ କୋଉଠୁ ଗଛରୁ ତୋଳିକି ନଉଛ ବିକୁଛ ନା କେମିତି କଣ?
ନା ନା ସିଏ ସବୁ ଆସେ ନା ମାଲ ସବୁ ଆସେ ଗୋଦାମ କୁ ସେଇଠୁ ବାବା ଯାଇକି ଆଣନ୍ତି। ଯେତିକି ଦରକାର ତାଙ୍କର ସେଇଠୁ ଆଣି ସରିଲା ପରେ ଏଇଠି ସଜାଡ଼ିକି ନିଅନ୍ତି ଦୋକାନକୁ ଆଉ। ସବୁ ଫଳ ମିଶେଇକି ଆଉ।
ହୁଁ।
ହଉ ଆମ୍ବ ତାହେଲେ କେତେ ହବ କିଣିକି ପଠେଇଦବା ଆମ ପାଇଁ ଆଉ।
ହଁ ମାନିଅଛି ହୁଁ ଏଇ ରଜ ପରେ ତ ଯିବୁ ବୋଧେ ଆଉ ଗାଁ ନେଇକି ଯ
ରଜକୁ କଣ ବି ଆସିଲନି କୋଉଠିିବ ତୋତେ ଡକା ହେଇଥିଲା ପରା।
ନା ନା ଡକା ହେଇ ହେଇନି ଆମେ କେମିତି ଯିବୁ?
ହଁ ଡାକିଥିଲି ତତେ ଆଉ ତୁ ଆସିବୁନି ବୋଲି ଆଉ କାହାର ଭୁଲୁ।
କେବେ କେବେ ଡକା ହିଁ ହେଇନି।
ହଁ ମିଛା କଥା କହୁଛୁ ମନେ ନାହିଁ ତୋର।
ଜମା ଭାଇ ଭଉଣୀ ମାନଙ୍କ ଆଗ ଟିକେ ଡାକି କଥା କଥା ନା ଆସ ଆମ ଘରକୁ ରଜ ଅ ଅଛି ମିଶିକି ଖାଇବା ପିଇବା କରିବା ବୁଲାବୁଲି କରିବା ଏବେ ବସ ନାହିଁ। ଏବେ ତିନିଟା ବାଜିଲାଣି।
ଆଉ କାଲି ନହଲେ ସକାଳୁ ବସରେ ବସିକି ପଳେଇଆସ
ହଁ ସେଇଟା ହଁ ହଁ ସେଇଟା ହେଇପାରିବ ଯେ ଭୋରୁ ଯାଇପାରିବି।
ସେତିକି ଯିବୁ ଆଉ। ନା କେତେଳୁକୁ ବସ୍ ଟା ଫେରୁଛି। ହଁ। ଏଇ ବସ୍ ଟା ପା ଡାଇରେକ୍ଟ ଗୋଟେ ଯାଇକି ଲାଗୁଛି ସେଇଠି ତମ ବସଷ୍ଟାଣ୍ଡ୍ ରେ
ହଁ ଗୋଟେ ଡାଇରେକ୍ଟ ବସ୍ ଯାଉଛି ଯୋଉଟା କି ଭୋରରୁ ଯାଉଛି ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ନା ଏଇ ମାନେ କଟକରୁ ତ ଗଲା ବେଳୁ ଯାଉଛି ନା ଆଁ ଭୋରୁ ପାଞ୍ଚଟାରୁ ସିଆଡୁ ଗାଁ ରୁ ଆସିଲା ବେଳୁ କେତେବେଳେ ଆସୁଥିବ ମୁଁ ଆ ଜାଣିଛି କି?
ଓହୋ ହୋଉ ଭଲ ସୁବିଧା ଗୋଟେ ବସ ରେ ଆଉ ଚେଞ୍ଜ୍ ଫେଞ୍ଜ୍ ନାହିଁ। ଭଲ ଆଉ। ଆଉ ମଉସା ଦୋକାନରୁ ଆସିନାହାନ୍ତି।
ହଁ ଆସିକି ଖାଇକି ଶୋଇଥିଲେ ଏବେ ଗଲେଣି ବୋଧେ ଉଠିକି।
ଓହୋ ହୋ ଆ ମାଉସୀ କଣ କରୁଛି?
ମାଉସୀ ଯାଇ ଟିଭି ଦେଖୁଛନ୍ତି ବସିକି।
ଆଚ୍ଛା ଏଇ ମା ପୁଅ ଦୁଇ ଜଣଜାକ ଟିଭି ଦେଖୁଛନ୍ତି।
ହଁ ଫିଲ୍ମ ଦେଖୁଛନ୍ତି। ଗୋଟେ କୋଉ ହିନ୍ଦୀ ଫିଲ୍ମ ଲଗେଇକି ଦେଖୁଛନ୍ତି ବୋଧେ ଆଉ।
ଓହୋ ହୋ ଓ ହଉ ଆଉ।
ସମସ୍ତେ ଆସିବେ ଘରକୁ ଖାଇବା ପିଇବା ହବ।
ହଁ କୁଣିଆ ଆସିବେ ଗଣ୍ଡେ ଆଉ ଗଣ୍ଡେ କଣ ପନ୍ଦର ଷୋହଳ ଜଣ
ହେଲା ଆଉ ତମର ତାହେଲେ ପୁରା ରଜ ମୈଜ ମସ୍ତି ଆଉ।
ହଁ ମଉଜ କଣ ଆସିବେ ଏମତି ଖାନ୍ ଖାଇବା ପିଇବା ଟିକେ ହବ।
ଆମେ ଯାଇଥିଲେ ଆମେ ବି ଟିକେ ଖାଇଥାନ୍ତୁ କି ନାଇଁ?
ଆସିଲୁଣି ଆଉ।
କାଲି ଯିବି କାଲି ଯିବି କାଲି ଯାଇକି ଜଏନ କରିବି ଯେ କାଲି କଣ କରିବ ସ୍ପେସିଆଲ୍
ସଂକ୍ରାନ୍ତି ସାଧା
ଆ ଯାହା ହେଲେ ବି ସେ ଅରୁଆ ଭାତ ଡାଲମା ହେଲେ ବି ଚଳିବ
ଅରୁଆ ହାତ ଡାଲମା ଖଟା କରିଦବା ଆଉ କଣ?
ହେଲା ଆଉ କାଲି ଯାଇକି ପହଞ୍ଚିବି ଆଉ ଦଶଟା ଏଗାରଟା ବେଳକୁ ଆଉ।
ଓ ହଉ ଆଉ ଆମ୍ବ ଧରିକି ଆସଥଵୁ ମୋ ପାଇଁ ହେଲା।
ହଁ ହଁ କୋଉ କୋଉ ଆମ୍ବ କହିଲୁ।
କଣ ଲେଙ୍ଗେଡି ଆମ୍ବ ଦୋଷରିୀ ଆମ୍ବ ଆଉ ସୁନ୍ଦରୀରୁୁ କେତେଟା ପକେଇଥିବୁ।
ହଁ ଆଉ ଆଖୁ ରସ
ହଁ ଆଖୁ ରସ ଆଖୁ ରସ ମୁଁ ଆଗ ଦେଖିବି ଆମ୍ବ ଗୁଡା କେମିତି
ତା ଆମ୍ବର ନାଁ କହିପ କରିବୁ କି ନାଇଁ
ମୁଁ ତ ଜାଣିନି ଆଉ ମୁଁ ଖାଲି ବାଇଗଣ ବୋଲି ଶୁଣିଛି କଲି ବି ଶୁଣିଛି ଆଉ କିଛି ଜାଣିନି। ତତେ ତ ସେଇଥିପାଇଁ ପଚାରିଲି ମୁଁ ଖାଇଛି ଆମ୍ବ କିନ୍ତୁ ଜାଣିନି ଆମ୍ବର ନାଁ ହଁ ସୁନ୍ଦରୀ ସୁନ୍ଦରୀ ହଁ ଆ ଗୋଟେ ସୁନ୍ଦରୀ ସୁନ୍ଦରୀ ଆମ୍ବ ଦେଖିଛି ଦେଖିଛିିବି ଖାଇଛିିବି। ସେଇଗୁଡା ଖାଇଥିବି ଜାଣିନି ଆଉ ନା ଜାଣିନି ଆଉ ଆମ୍ବ ଖାଇ ଦେଇଛି।
ଏ ଗଛ ଆମ୍ବ ତ ଭଲ ଆହୁରି ଯୋଉ ଦେସି ଆମ୍ୱ
ଆଉ ବେଶୀ ଆମ୍ବଟା ସେଇଟା କୋଉ ଆମ୍ବ କେଜାଣି।
ସେଇଟା କଉ ଆ ସେଟା ଦେଶୀ ଆମ୍ବ ତ ଆଉ ଆଉ କଣ ଗୋଟେ ତାର ନୂଆ ନା ଆସିବ ସେଇଟା ଥିବ। କିଏ ଜଣିଛି?
ହଁ ହଁ ହଉ ହଉ ତୁ କାଲି ଆସେ ହାରି ବସ ରେ ବସିକି ହେଲା। ଆମ୍ବ ତକ ଧରିକି ବସ ରେ ବସିକି ଆସିକି ଏଠି ମତେ ଫୋନ କରିବି ମୁଁ ଯାଇକି ତୋତେ ନେଇକି ଆସିବି ଆଉ ହେଲା।
ହଁ ହଉ ଆଉ ହଉ ତୁ ଯା କଣ ରୋ ସେଇ ବୁ ସେଇ କରୁଛୁୁଁ ହୁଁ ହୁଁ।
ରଖୁଛି।
ହୁଁ।